ହ୍ୟାଲୋ।
ହଁ ଜୟ ଜଗନ୍ନାଥ ଭାଇ।
ହଁ ଜୟ ଜଗନ୍ନାଥ।
କଣ ଏବେ କରୁଛନ୍ତି।
ଏବେ ବସିଛି।
ଆଜ୍ଞା। ହଁ ବସିଛି ଭାଇ ସେମିତି ଆଉ।
ଆଉ କଣ କରୁଛନ୍ତି।
ଏବେ ତ ପଢାପଢି ଚାଲିଛି ଆମର।
କଣ।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
ଆଜ୍ଞା।
କଣ ପଢୁଛନ୍ତି।
କମ୍ପିଟେଟିଭୁ।
କମ୍ପିଟେଟିଭ ବି ଚାଲିଛି।
ଆଜ୍ଞା।
ହଁ।
ଏଇଟା କୋଉ ଇୟର୍ଶ ଚାଲିଛି?
ଆଜ୍ଞା। ନାଇଁ ଗ୍ରାଜୁଏସନ ଫାଯୁଏସନ୍ ସଇଲାଣି ଖାଲି ସେ ଜବ୍ ପାଇଁ କମ୍ପିଟେଟିଭ ଲାଇନ୍ ଯାଉଛୁ ଆଉ।
ହଉ ହଉ ବୁଝିଲି ବୁଝିଲି।
ଆପଣଙ୍କର ସଇଲାଣି ଆଜ୍ଞା।
ଆପଣଙ୍କ ଘରେ କିଏ କିଏ ସବୁଅଛନ୍ତି?
ବାପା ଦାଦା ମା ବୋଉ ମାଉସୀ ଖୁଡ଼ି। ତାପରେ ବଡପା ବଡ ମା ଭାଇ ଭଉଣୀ।
ହଁ।
ଆଜ୍ଞା। ଆପଣଙ୍କର କିଏ କିଏ ଅଛନ୍ତି?
ଆମ ଘରେ ଛୋଟ ଫ୍ୟାମିଲି ଆମେ ବାହାରେ ଅଛୁ ଭଡାକୁ ଅଛୁ। ମୁଁ ବାବା ମା ସାନ ଭଉଣୀ ଏମିତି ସବୁଅଛୁ ଆଉ।
ଆଜ୍ଞା।
ଆଉ କଣ ମୋର ଗୋଟେ ଛୋଟ ବିଜନେସ୍ ମୋମୋସ ର ଚାଲିଛି।
ନିଜ ଦୋକାନ ନେଇଛି ନିଜ ହମେଡ ସବୁ ନିଜ ବନଉଛି।
ଆଛା।
ହୁଁ।
ଆଉ କଣ କୁହନ୍ତୁ?
ଆଉ କୁଆଡେ ବୁଲିବାକୁ ଯାଇଛନ୍ତି?
ହଁ ବୁଲିବାକୁ
ହଁ ବୁଲିବାକୁ ଧବଳେଶ୍ୱର।
ଆଜ୍ଞା।
ସେଟା କୋଉ ଜାଗାରେ କହିପାରିବେ?
ଆଜ୍ଞା।
କୋଉଟା କହିଲେ ଆମର ଭୁବନେଶ୍ଵର ନା କଟକ
ନା କଟକ ଧବଳେଶ୍ଵର ମନ୍ଦିର ଆଜ୍ଞା।
ହଁ କେମିତି କଣ କଣ ବୁଲାବୁଲି ହେଇଥିଲା କଣ କେମିତି ପ୍ଲାନ
ଆଜ୍ଞା ଭଲ ମନ୍ଦିର ଆମର ଅଛି ଧବଳେଶ୍ୱର ଠାକୁରଙ୍କର ତାପରେ ଧବଳେଶ୍ଵରଙ୍କ ପାଖକୁ ମୋ ବସ୍ ବି ଯାଉଛି ଏଠି ଆମର ତାପରେ ମନ୍ଦିର ବହୁତ ସୁନ୍ଦର ହେଇଛି ନଦୀ କୂଳେ ଚାରିିକର ନଦୀ ଆମର ବୋଟିଂ ପଡିଛି ବୋଟିଙ୍ଗରେ ବୁଲିବାକୁ ବି ସିଷ୍ଟମ ଅଛି ଭଲ ସୁବିଧା ଅଛି ମନ୍ଦି ରର ତା ଚାରିପଟେ ଯୋଉ ଆମର ସଫାସୁତୁର ବି ଭଲ ଅଛି।
ହ ହ ମନ୍ଦିରରେ କଣ ମାନେ ଫିଲିଙ୍ଗସ କଣ ମାନେ ଦେଖିକି କଣ ଲାଗିଲା?
ନା ମନ୍ଦିର ଆଗେ ବହୁତ ଭଲ ଲାଗୁଛି ତାପରେ ଚାରି ଭିତରେ ପଶିଗଲେ ଖାଲି ଶାନ୍ତି ଲାଗୁଛି ଯେ ଆଉ ବାହାର ଚିନ୍ତା କିଛି ନାହିଁ ଖାଲି ମନ୍ଦିର କେନ୍ତି ଆସି ଭଗବାନଙ୍କୁ ଦର୍ଶନ ଭଲସେ କରିବି। ମନ୍ଦିରରେ ପଶିଗଲା ମାନେ ଗୋଟେ ନିଜକୁ ଗୋଟେ ଅଲଗା ଫିଲିଙ୍ଗ ଆସୁଛି। ଶାନ୍ତି ଗୋଟେ ମନକୁ ଲାଗୁଛି।
ଆଉ କିଛି ଭୋଗ ରାଗ କଲେ କି କିମ୍ବା କଣ କଲେ ନା ନାଇଁ।
ଆଜ୍ଞା।
କିଛି ଭୋଗ ରାଗ କଲେ କି କିମ୍ବା କିଛି ଅଲଗା
ଆଜ୍ଞା। ପ୍ରସାଦ ସେବନ ସିଷ୍ଟମ ଆମର ପ୍ରସାଦ ସେବନ ବନ୍ଦୋବସ୍ତ ହେଇଥିଲା କିନ୍ତୁ ଆମେ ଜାଣିପାରିଲୁନୁ କୋଉ କରେ ପ୍ରସାଦ ସେବନ ହିଁ ଦିଆହଉଛି ଆମେ ଆ ସି ବାହାରେ ଆମର ଗୋଟେ ଉଁ ଜଳିଖିଆ ଖାଇ ଦେଇଥିଲୁ ଏମତି ଆଉ
ହୁଁ ଆଉ ଭୋଗ ରାଗ କଣ କଲେଣି ନା ନାଇଁ?
ଆଜ୍ଞା ଭୋଗ ରାଗ ତାଙ୍କ ଆଜ୍ଞା ଦର୍ଶନ ଭୋଗ ରାଗ। ତାପରେ ଆମର ଯୋଉ ଥିଲେ ନନା ତାଙ୍କୁ ଟିକେ ବହୁତ ସମୟ ନେଲେ ଆମଠୁ ଭୋଗରା ପୂଜାଫୂଜି କଲେ। ଆଉ କଣ ଭାଇନା ଚାଲିଛି ବର୍ଷା ଫର୍ଷା କମିଲାଣି ଟିକେ?
ବର୍ଷା ହଉଛି ତମ ଆଡେ?
ନାଇଁ ଆମ ଆଡେ ତ ଏଇନା ବର୍ଷା ହଉନି।
ଏବେ ତମେ କୋଉ ଡିଷ୍ଟିକରୁ କହୁଛ କଟକ ଡିଷ୍ଟିକ ନା କୋଉଠି ଅଛନ୍ତି? ଆପଣ କଟକର ସିଟିରେ ରହୁଛନ୍ତି ନା କୋଉଠି ରହୁଛନ୍ତି?
ନା କଟକରେ ନା।
ପ୍ରପର କଟକର ଆପଣ?
ହୁଁ ହୁଁ।
କଟକ କୋଉ ଜାଗା?
ଅଲସା ବଜାର।
ହଁ ଆମର ବି କଟକରେ ବନ୍ଧୁବାନ୍ଧବ ଅଛନ୍ତି ଆମର। ଦଦା ଘର ଅଛନ୍ତି।
ଆଜ୍ଞା।
ଆମର ଯୋଉ ଜାଣିଛନ୍ତି ଆମର ବାରବାଟି ଦୁର୍ଗ
ଆଜ୍ଞା ଆଜ୍ଞା। ଷ୍ଟାଡିୟମ ଖେଳ ଦେଖି ଯାଇଛନ୍ତି ଷ୍ଟାଡିୟମ ଖେଳ ଦେଖି ଆସିଛନ୍ତି?
ଖେଳ ଦେଖିନି କିନ୍ତୁ ଷ୍ଟଡିୟମ୍ ମୁଁ ଯାଇଛି।
ଖେଳ ଦେ ଖେଳ ଦେଖି ଆସିନାହାନ୍ତି କେବେ?
ନାଇଁ କିନ୍ତୁ ଷ୍ଟାଡିୟମକୁ ଯାଇଛି ବାରବାଟି ଷ୍ଟାଡିୟମ ଯାଇଛି ବୁଲିବା ପାଇଁ ଯାଇଛି।
ବାଲିଯାତ୍ରା ଦେଖି ଆସିଛନ୍ତି?
ହଁ ବାଲିଯାତ୍ରା ହଁ ବହୁତ ଥର ଯାଇଛି ପିଲାଦିନେ ଦି ତିି ଥର ଏବେ ବି ଯାଇଥିଲି ଗୋଟେ ଦି ଥର।
ଆଜ୍ଞା।
ଆଠ ଦଶଥର ଯାଇଛି ଆଉ।
ଆଜ୍ଞା ଆମର ଚଣ୍ଡି ମନ୍ଦିର ଯାଇଛନ୍ତି ଚଣ୍ଡି ମନ୍ଦିର?
ହଁ ଯାଇଛି।
ଆଜ୍ଞା ଚଣ୍ଡି ମନ୍ଦିରରେ ଆମର ଭିତରେ ପଶିଲେ କେମିତି ଲାଗେ?
ଚଣ୍ଡି ମନ୍ଦିର ମାଙ୍କ ମନ୍ଦିର ଯାଇଥିବୁ ମନ୍ଦିର ବହୁତ ଶାନ୍ତି ଲାଗେ ମାଙ୍କ ପାଖକୁ ଗଲେ।
ଆଜ୍ଞା।
ଯେମିତି ଗୋଟେ ମା ପାଖରେ ଗୋଟେ ଛୁଆ ଯେମିତି ହୁଏ ସେମତି ମାଙ୍କ ପାଖରେ ସେମିତି ବୁଲି
ଆଜ୍ଞା।
ଆଉ ଆପଣଙ୍କ ଦର୍ଶନୀୟ ସ୍ଥାନ ଫେ - ଫେମସ୍ ଯେହେତୁ ଚଣ୍ଡୀମନ୍ଦିର ପ୍ରାୟତ। ସେଠି କଟକରେ ପ୍ରାୟ ଫେମସ ଜାଗା ଚଣ୍ଡିମନ୍ଦିର ହିଁ ହୋଇଥାଏ।
ଆଜ୍ଞା।
ଆଜ୍ଞା, ହୁଁ। ଆଉ କୋଉ କୋଉ ଜାଗା ନୂଆ ନୂଆ ସେଇ କଟକରେ କଣ ପ୍ରସିଦ୍ଧ କଣ ଦହିବରା ଖାଇବାକୁ ବି ବହୁତ୍ ଭଲ ଲାଗେ କଟକରେ ଆଜ୍ଞା କଟକ ରେ ଦହିବରା
କଟାକ ରେ ଦହିବରା ଭଲଲାଗେ ତ ପରେ ଯୋଉ ଆମର କଟକ ଚଣ୍ଡୀ ମନ୍ଦିର ସେଭଳି କଟକ ବି ଭଲ ଲାଗେ ଟିକେ ଆମର ସିଲଭର ସିଟି ନା।
ହଁ।
ଭଲଲାଗେ କଟକ।
ଆଉ କେବେ ନୟାଗଡ଼ ଆସନ୍ତି?
ନୟାଗଡ ନାହିଁ ନୟାଗଡ କେବେ ଯାଇନି। ପିଲା, ନୟାଗଡ ର ଫେମସ କଣ?
ଫେମସ୍ ନୟାଗଡ଼ ର ବହୁତ୍ ଜାଗା ଅଛି ଯେମିତି ଆମର ହଁ ଦକ୍ଷିଣକାଳି ମନ୍ଦିର ଅଛି ଏଇଠି ନୟାଗଡ଼ରେ। ଶ୍ରୀରାମ ମନ୍ଦିର ଅଛି। ତାପରେ ଆମର ଓଡ ଗାଁ ରେ ସରମ ପୁରୁ ଲଡୁବାବା ଅଛନ୍ତି।
ଆଜ୍ଞା।
ତାପରେ ଏପଟେ ଆମର ଆମର ଚ ଆମର ଜଗନ୍ନାଥ ମନ୍ଦିର ଅଛି ମା ବୈଷ୍ଣବୀ ଦେବୀ ପୀଠ ଅଛି। ହଉ ତା ଭିତରୁ ବଲାଙ୍ଗୀ ପାର୍କ ଗୋଟେ ଅଛି ଫେମସ୍ ଜାଗା ବଡ ପାର୍କେ। ବୁଝିଲେ ଜଷ୍ଟ ତିନି ବର୍ଷ ହେଲା ବନାହେଇଛି। ବୋଟିଂ ଫୋଟିଂ ହଉଛି ଭିତରେ ବୁଲାବୁଲି କରିବାକୁ ଭଲ ଜାଗା ଅଛି। ବୋଟିଂ ଫୋଟିଂ କରିବାକୁ ଅଛି
ଆଜ୍ଞା ନୟାଗଡ ସୁଟିଂ ଫୁଟିଂ ପାଇଁ ଭଲ ଜାଗା ପ୍ଲେସ୍ ଅଛି। ତମର ଅଛି ଆପଣଙ୍କର ନୟାଗଡ ପଟେ କଣ ଚାଷ ବାସ ହୁଏ?
ପ୍ର ପ୍ରମୁଖ ସ୍ଥାନ ଆଣି ଦଗୁଲିବା ପାଇଁ।
ଆଜ୍ଞା।
ଓଡିଶାର କିଛି ଛିଟା ମାନେ ଭଲ ଭଲ ଜାଗା ଜାଣିଛନ୍ତି ବୁଲିବା ହଉଛି ଆମର ପାରମ୍ପରିକ ହିସାବରେ।
ଏ ଗଛରେ
ଯେମିତି ଶ୍ରୀକ୍ଷେତ୍ର ପୁରୀ ହେଲା। କି କୋଣାର୍କ ସୂର୍ଯ୍ୟ ମନ୍ଦିର ହେଲା କି ଏକାମ୍ର କ୍ଷେତ୍ର ଭୁବନେଶ୍ଵର ହେଲା
ଆଜ୍ଞା ଆମର ଏ ଅଛି ଅଛି ଆମର ଢେଙ୍କାନାଳର କପ କପିଳାସ ମନ୍ଦିର ତାପରେ ଆମର
କି କନ୍ଧମାଳ ଜିଲ୍ଲା ଆମର ଦାରିଙ୍ଗବାଡି ବୋହୁତ୍ ଫେମସ ଜାଗା।
ତାପରେ ଆମର ଯାଜପୁର ଏମତି ତାରାତାରିଣୀ ଆମର ଘଟଗାଁ ତାରା ତାରିଣୀ ତାପରେ ଏକର ଭୁବନେଶ୍ୱର ଖଣ୍ଡଗିରି ଉଦୟଗରି ପାହାଡ। ତାପରେ ଆମର ଢେଙ୍କାନାଳ, କପିଳାସ। ତାପରେ ଆମର ଯାଜପୁର ର ଅଶୋକଝର ବୋଲି ଗୋଟେ ଇଏ ଅଛି। ତାପରେ ମୁଁ ଆମର ଯାଜପୁର ମିନି କେଦାରନାଥ। ତାପରେ ଢେଙ୍କାନାଳ ଏପଟେ ଡ୍ୟାମ ରହିଲା ଆମର ହଁ ସାପୁଆ ଡ୍ୟାମ୍ ତାପରେ
ଉଁ ହୁଁ।
ଅ ଉଁ ଉଁ ତାପରେ ଆମର ଏଟା କି ଡ୍ୟାମ ରହିଲା ଗୋଟେ ଉଁ ତ ହେଇଆ ଆମର ହୀରାକୁଦ ରହିଲା ତ ସମ୍ବଲପୁର ପଟେ ତାପରେ ରହିଲା ଆଉ ଗୋଟେ ତମର କୋଉ ଡ୍ୟାମ ଟା ରହିଚି ଏଇଟା ଆମର ଆଉ ଭଲ ଡ୍ୟାମ ଟେ ଅଛି। ସେଇ ଡ୍ୟାମ କୁ ଆମେ ଯାଇଥିଲୁ ଭୋଜି କରି ପିକନିକ ରେ। ବେ ଏନ୍ତି ଆମର ସମ୍ବଲପୁରରେ ସମ୍ବଲେଶ୍ଵର, ସମ୍ବଲେଶ୍ଵରୀ ମା।
ଆମ ଶ୍ରୀକ୍ଷେତ୍ର ପୁରୀ କେ ଥର ଗଲେଣି?
ଶ୍ରୀକ୍ଷେତ୍ର ପୁରୀ ଚାରି ପାଞ୍ଚ ଥର ଗଲିଣି।
ଅଁ ହଁ ହୁଁ।
ଏଇ ଦି ହଜାର ଯ ଛବିଶ ର ଯାଇନି ଭାବୁଛି ରଥଯାତ୍ରା କୁ ଯିବୁ ଆଉ।
ଆମ ମହାପ୍ରଭୁ ମାନେ ହିନ୍ଦୁ ମାନଙ୍କର ସ୍ରଷ୍ଟା ଯେ ଜଗନ୍ନାଥ ମହାପ୍ରଭୁ କେମିତି କଣ ଲାଗେ ତାଙ୍କ ପାଖକୁ ଗଲେ?
ଜଗନ୍ନାଥଙ୍କ ଡୋରି ତ ଲାଗିଲେ ହିଁ ଯେତେବେଳେ ଡୋରି ଲାଗିବ ସେତେବେଳେ ହିଁ ଯାଇପାରିବ। ମନ ଥିଲେ ଯାଇ ହବନି ଜଗନ୍ନାଥଙ୍କର ଯେତେବେଳେ ଡୋରି ଲାଗିବ ସେ ମୁହୂର୍ତ ଲାଗିଛି ମାନେ ସାଙ୍ଗେ ସାଙ୍ଗେ ଏଇନେ ବାହାରି ।
ହୁଁ ମୁଁ ବି ଅନେକ ଥର ଯାଇଛି ମହାପ୍ରଭୁଙ୍କୁ ଦର୍ଶନ କରିଛି। ଗଲା ମାନେ ପ୍ରଭୁଙ୍କ ପାଖକୁ ଶାନ୍ତି ଲାଗେ।
ଆଜ୍ଞା।
ତାର ବଡ଼ଦାଣ୍ଡରେ ଶୋଇପଇଲେ ଦୁଃଖ ଦୂର ହୋଇଯାଏ କଉ ଚିନ୍ତା ନାଇଁ। ବଡ଼ଦାଣ୍ଡରେ ଶୋଇଲା ବେଳେ ଖା ପ୍ରଭୁଙ୍କ ଚିନ୍ତା।
ଆମ ଛପନ ଆମର ଅଭଡା ଅଭଡା ମହାପ୍ରସାଦ ଖାଇଛି।
ଦିଆ ଅଭଡ଼ା ମୁଁ ଖାଇଛି।
ହୁଁ।
ତାପରେ ଦେଖିଛି ବି ଅଭଡା ଆମର କେମିତି ରନ୍ଧା ହୁଏ, ଯୋଉ ଆମର ଅଛି ତାଙ୍କର ଉଁ ରୋଷେଇଶାଳ ଆମ ରନ୍ଧାଶାଳ, ସେ ରନ୍ଧାଶାଳ ଉପରେ ଥାକୁ ତାକଦ ଥୁଆ ହେଇଥାଏ। ଖାଲି କାଠରେ ପୁରା ହୁଏ ଖାଲି ଶ୍ରେଷ୍ଠ ଯଦି ତଳ ପରେ ଉପରେ ଫାଷ୍ଟ ହୁଏ ସେମିତି ନିଜେ ବି ଦେଖିଛି।
ହଉ ଠିକ ଅଛି ଆପଣଙ୍କରେ କଥା ହେଇକି କାରିଆ ମାଧ୍ୟମରେ ଭଲ ଲାଗିଲା। ଆଉ ଆପଣ କେତେବେଲେ ଫ୍ରି ହେବେ ଅଲଗା ଟାଇମ ରେ କଲ୍ କରିବେ ଠିକ ଅଛି।
ଆଜ୍ଞା।
ଏବେ ମୁଁ ରଖୁଛି। ପରେ କେତେବେଳେ କଥା ହବା ଆଉ।
ଆଜ୍ଞା।
ଜୟ ଜଗନ୍ନାଥ।